ଏବେବି ଶୁଭିଲା ଯାହା ହଉ।
ହଁ ସପ୍ନାଦେବୀ କଣ ବାହାରିଲେଣି।
କଁ କରୁଚ।
ମୁଁ। ଶୋଇଚି ମୁଁ ଶୋଇଚି ଆପଣ କଣ କରୁଚନ୍ତି।
ଆପଣ ଯୋଉ ଏତେ ମାନେ ସ ମାନେ ବ୍ୟବଧାନ ଦେଇକି କଥା ହଉଛନ୍ତି ତ ସେଥିରେ କଣ ହବ ନା। ଉଁ ମାନେ କଟିଯିବ ତ ଆପଣ ଟିକେ ଜଲ୍ଦି ଜଲ୍ଦି କଥାହୁଅନ୍ତୁ।
ଉଁ ଜଲ୍ଦି ଜଲ୍ଦି କଥା ହେଲା ମୋର ଇଂଗିଲିଶ୍
ହକ୍। ଚାହଁ। ତ ଆପଣ ମାନେ ଯୋଉ ରହୁନାହାନ୍ତି କି ସେଇଟା ର ରୁହନ୍ତୁନି।
ଆଚ୍ଛା ଆଚ୍ଛା ହଉ ହଉ ହଉ ହଉ କୁହନ୍ତୁ କୁହନ୍ତୁ ଆପଣ ଆଉ ସବୁ ଠିକ୍ ହାଲ୍ ଚାଲ।
ସବୁ ଠିକ୍ ଠାକ୍ ଆପଣ କଁ ଖାଇଛନ୍ତି ଆଜି।
ମୁଁ ଖାଇନି ମତେ ଖାଇଆ
ଆପଣ କୁ ଖାଇବାକୁ ଦଉନାହାନ୍ତି? କିଏ ଖାାଇବାକୁ ଦୋଉନାନ୍ତି? ଆପଣ ଆସନ୍ତୁ ଆମେ ଖା ଆପଣଙ୍କୁ ଦବୁ ଖାଇବାକୁ କଲେଜରେ?
ଅ ହଉ ହଉ ମୁଁ ଅତି ଶୀଘ୍ର ଯିବା ପାଇଁ ଚେଷ୍ଟା କରୁଚି।
ଅତି ଶୀଗ୍ର ମୁଁ ତ ଭାବିଥିଲି ଆପଣ କାଲି ଆସିବେ କେବେ ଆସିବେ ଆପଣ?
ଆଁ ହଉ ମୁଁ କାଲି ନହେଲେ ପହରିଦିନ
ଆପଣ କଣ ଦୟା କରୁଚନ୍ତି ମୋ ଉପରେ?
କଣ ପାଇଁ କଁ ହେଲା କି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ।
ହଁ ହଁ ହଁ ଶୁଭୁଛି ଆରେ ଆରେ
ଆ ରେସ୍ପନ୍ସ ଦଉନାହାନ୍ତି ସରି ଏ କ୍ଷମା ପ୍ରାର୍ଥନା ଅ।
ହଁ।
କୁହନ୍ତୁ।
ମୁଁ କରୁଥିଲି ନା ବଜ୍ର ପା। କହୁଛି ତ କିଛି ଆପଣଙ୍କୁ ଶୁଭୁ ନାହିଁ ବୁଝିଲେ।
ମୁଁ ହଁ ମଝିରେ ମଝିରେ ଆପଣଙ୍କ କଥା କଟି ଆଉଛି।
ଓହୋ ସେଇଟା ଯେହେତୁ ବର୍ଷା ହଉଛି ଆମେ ଅଲଗା ଅଞ୍ଚଳରେ ଅଛୁ ଆପଣ ଗୋଟେ ଅଲଗା ଅଞ୍ଚଳରେ ଅଛନ୍ତି ଯେହେତୁ ସେଥିପାଇଁ ଏମିତି ସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି। କଣ?
ହଉ ଆଉ ମୁଁ ପୁରା ଅଲଗା ପ୍ରକାର ଅଞ୍ଚଳରେ ଅଛି। ମୁଁ ପୁରା ଅଲଗା ପ୍ରକାର ଅଞ୍ଚଳରେ ଅଛି।
ଆଜ୍ଞା ଆଜ୍ଞା ମୁଁ ଶୁଣିଲି ଆପଣ କାନ୍ଦନ୍ତୁନି।
ଆଁ ଆଉ ହେଲୋ ହେଲୋ ହେଲୋ ହେଲୋ ହେଲୋ ହେଲୋ ମାଇକ୍। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।